ହାଲୋ। ଏଇ ଥିଲି ବାବା ମୁଁ ଏବେ ଲଣ୍ଡନରେ ଅଛି ତ।
ଲଣ୍ଡନ କେବେଠୁ ଗଲୁବେ।
ହଁ ବା ମୋର ପୋଷ୍ଟିଙ୍ଗ ଗଲା ନ ଲନ ଲଣ୍ଡନ ରେବ।
ହଁ ତୋ ବାବା ପା ଆମେରିକାରେ ରହୁଥିଲେ ତୁ ଲଣ୍ଡନରେ କରୁଚୁବା। ହଁ।
ହୁଁ।
ଆଉ କେବେ ଆମେରିକା ଆସିବୁ ନା ତୁ ଲଣ୍ଡନ ରେ ସେପଟେ ହେଲେ।
ନାଇଁ ବାବା ମାମା ତ ସେଇଠି ଅଛନ୍ତି ଆମେରିକାରେ ଭଉଣୀ ବି ସେଇଠି ଅଛି। ତାର ସେ ଯୋଉ ସ ଟ୍ରୋଲ କମ୍ପାନୀରେ ତାର ଜବ୍ ଅଛି।
ଓହୋ ଆରେ କେବେ ଗଲୁ ମତେ ତ କହିକି ଗଲୁନି।
ଆରେ ମୁଁ କାହାକୁ ହିଁ କହିନି।
ହଁ ହଠାତ୍ ଯବ ପଡି ଗଲାକିି।
ହଁ।
କାହିଁକି ନା ମୁଁ ଯୋଉଁ ଯାଇଥିଲି ଏବେ ଇଣ୍ଡିଆକୁ।
ହୁଁ।
ମୁଁ ରିଟର୍ଣ କଲି ଏବେ ଆମେରିକ ରିଟର୍ଣ କଲି ମୁଁ ଦେଖିଲି ମୁଁ ଆସିଲି ତ ମୁଁ ଯାଇଥିଲି। ତମ ଘରକୁ ତାପରେ ମୁଁ ବାବାଙ୍କୁ ମୁଁ ଜାଣିଛି ତୁ ଲଣ୍ଡନ ଯାଇଛୁ ବୋଲି ହେଲା କି?
ହୁଁ।
ମୁଁ ଆଉ ଅଙ୍କଲଙ୍କୁ ପଚାରିଲି ମୁଁ କହିଲି ରୋହନ ଗଲା କୁଆଡେ ନା ରୋହନ ଏବେ ଲଣ୍ଡନ ପଳେଇଛି ତାର ହଠାତ ଗୋଟେ ଜବ୍ ଆସିଲା ହାରି। ଆଉ ଭଲ ପ୍ୟାକେଜ ଥିଲା ସେ ସେଥିପାଇଁ ପଳେଇଲା। ମୁଁ କହିଲି ମ ତେ ତ କହିକି ଯିବା କଥା। ଥା ମୁଁ ତାକୁ କହିକି ଯାଇଥିଲି ଇଣ୍ଡିଆ ମୋର କାମ ଅଛି ଆକ୍ଚୁଆଲି ଯେହେତୁ ଆମେ ବି ଇଣ୍ଡିଆରେ ରହୁ ଥିଲେ ନା।
ହୁଁ।
ସେଇ ଯୋଗୁ ମୁଁ କହିଲି ଆମେରିକା ଆମେରିକାରେ ତ ସିଏ ସେଟେଲ ହବାକୁ ଭାବିଥିଲା ଲ ସୋନୁ ପୁଣି କଣପାଇଁ ଗଲା। ନା ସିଏ ବି ଆମକୁ କହିନଥିଲା ଲଣ୍ଡନ ରେ ତାର ଗୋଟେ ଡ୍ରିମ୍ ଜବ୍ ଅଛି ବୋଲି। ତୁ ମତେ ବି କହିନୁ।
ହୁଁ। କିନ୍ତୁ ସେ ଯୋଉ ଆସିଲି ବହୁତ କଷ୍ଟ ହେଇଛି କିନ୍ତୁ ବହୁତ କଷ୍ଟ ହେଲା।
କଣ ପାଇଁ?
ଛାଡିକି ସମସ୍ତଙ୍କୁ ଆସିଲି କ କହିନି କାହାକୁ। ହଠାତ୍ ଆସିଲା କଲ ସାଙ୍ଗେ ସାଙ୍ଗେ ଆସିବା ପାଇଁ ପଡିଲା। ଆଉ ପଇସା ବି ପାଖରେ ନଥିଲା ସାଙ୍ଗେ ସାଙ୍ଗେ ଫ୍ଲାଇଟ୍ ବୁକ୍ କର ଆସେ ତ ଏଇଟା ଟିକେ ପ୍ରୋବ ନେମ ହେଇଥିଲା ସେଇଟା ସେତେବେଳେ।
ତୁ ମତେ କଲ କଲୁନି ପଇସା ର ଅସୁବିଧା ହେଲା ମତେ କଲ କରିଥା
ଆରେ ମୁଁ ହଁ କାହାକୁ ହିଁ ମତେ କଲ୍ କରିବା ପାଇଁ ଇଚ୍ଛା ହେଇନଥିଲା ଯେତେବେଳେ ବି କଲ୍ କରୁଥିଲି ନମ୍ବର ଦେଖୁଥିଲି ସେତେବେଳେ କାନ୍ଦ ଲାଗୁଥିଲା ମୋତେ।
ୟାର ଆଉ ସବୁ ସାଙ୍ଗ ମାନେ ଅଲଗା ମୁଁ ଅଲଗା ତୋତେ ବାରମ୍ବାର କହିଛି ନା ନାଇଁ ତୁ ମୋ ସହିତ ମିଶିକି ତ ମୁଁ କେମିତି ଜାଣିନୁ।
ଆରେ ମୁଁ ମନା କଲି ନା କଣ ମୁଁ କାହାକୁ କାହାକୁ ଭୁଲିନି ମୁଁ ସମସ୍ତଙ୍କ ମନେ ରଖିଛି କିନ୍ତୁ? ମୁଁ କଣ କରିବି ମ ସେତେବେଳେ ମୋ ଇଚ୍ଛା ହିଁ ମାନେ ଇଛା ହଉଥାଏ କଲ୍ କରିକି ତାକୁ କହିବି ଏୟା କହିବି ସେୟା କହିବି। ପଇସା ଦରକାର କିନ୍ତୁ ମୋ ମତେ ମନ ହଉଥାଏ କି ମୁଁ ହଁ କାହାକୁ ନ ଜଣେଇିକି ମୁଁ ହଁ ଯେତିକି ହଉ ମୋ ବ୍ୟାଙ୍କ ଫିକ୍ସ ଭାଙ୍ଗିକି ମୁଁ ଯାଏ ପଳେଇଯାଏ।
କାହି ଅଙ୍କଲ କିଛି କହିଲେନି କି ଅଙ୍କଲ କିଛି ସାହାଯ୍ୟ କଲେନି କି?
ଅଙ୍କଲକୁ ବି ମୁଁ କିଛି କହିନି।
ଆରେ ୟାର ମୋତେ ଅଙ୍କଲ ସେଥିପାଇଁ କହିଲେ ଅଙ୍କଲ ତୋ ବିଷୟରେ ମୋତେ ବେଶୀ କିଛି କହିଲେନି କହିଲେ ତୋ ତା ବିଷୟରେ ମତେ କିଛି ପଚାରେନି ଅ ତୁ ଯିବା ପୂର୍ବରୁ ଅଙ୍କଲ କ ତୋର କିଛି କଳି ଫଳି ହେଲା କି?
ନାଇଁ କହିଲେ ନାଇଁ ସେଇଟା ମୁଁ କହିଁ କହିଲିନି ବୋଲି ପଇସା ଦରକାର ଥିଲା କାହିଁ କହିଲିନି ବୋଲି।
ଓହୋ ତୁ କହିଲୁନି କଣ ପାଇଁ ମତେ ତୁ ଆଗ କହ ତୁ କହିଲୁନି କହିଲୁନି କହୁଛୁ କଣ ପାଇଁ କହିଲୁନି ଏମିତି ତ କିଛି ନାହିଁ ଯୋଉଟା ତୁ ଖୋଲିକି କହିପାରିବୁନି ମତେ।
ଆକଚୁଆଲି ଆକଚୁଆଲି ବାବାଙ୍କ ଇଛା ନଥିଲା କି ମୁଁ ଯାଏ ସିଆଡେ ବୋଲି। ତ ସେଇଥିପାଇଁ ତ ମୋ ଇଚ୍ଛାରେ ମୁଁ ସେଇଟା ଆପ୍ଲାଏ କରିଥିଲି।
ହଁ ତ ତୁ କହିପାରିଥାନ୍ତୁ ନା ତୁ ଲୁଚେଇଥିଲୁ କଣ ପାଇଁ?
ଏଇଆ ଆଉ ସେଇଥିପାଇଁ ଟିକେ ମତେ ମନ ଦୁଃଖ ହେଲା।
ହଁ ତୁ ଆମେରିକା କେବେ ଆସୁଛୁ?
ଯାଉଛି ମୁଁ ଆଉ ଏବେ ତ ଛୁଟି ନାଇଁ ଆଉ ଛଅ ମାସ ଭଳିଆ କାମ ହବ ତାପରେ ଏ ଛୁଟି ହବ ଆଉ।
ମୁଁ ମାନେ ଏଇ ସିକ୍ସ ମଥ ହବ ଇଣ୍ଡିଆ ପଳେଇଲି ତୁ ସାଙ୍ଗେ ସାଙ୍ଗେ ଆମେରିକା କେବେଠୁ ଗୁଲୁଣି ତୁ ମତେ ଆଗ କହିଲୁ।
ମୁଁ ଆକଚୁଆଲି ଆସିଲିଣି ବର୍ଷେ ହେଇଗଲାଣି।
ବର୍ଷେ ହେଇଗଲାଣି।
ହଁ।
ମାନେ ତୁ ମୋ ସହିତ ମାନେ ମୁଁ ଟିକେ ବାହାରେ ରହିଗଲି ବ୍ୟସ୍ତ ରହିଗଲି କଣ୍ଟାକ୍ଟ କରିପାରିଲିନି ବୋଲି ତୁ ବର୍ଷେ ହେଲା ପଳେଇଲୁଣି ମତେ ମତେ କହି ହି ନାହୁଁ।
କାହାରି ପାଖକୁ କଲ ହିଁ କରିବା ପାଇଁ
ଆରେ କାହା କାହା କାହା କଅ ହଉଛୁ। ସମସ୍ତେ ଅଲଗା ଭାଇ ମୁଁ ଅଲଗା ତୁ ମତେ ଜାଣିଛୁ ନା ନାଇଁ।
ଆରେ ମୁଁ ମନା କଲି ନା କଣ ଥୋଡି ତ ଜାଣିନି ବୋଲି।
ତୁ ଏମିତି ବି କୋଉ ପରିସ୍ଥିତି ହଁ କହ।
ଯାହା ସହିତ କନଫରେନ୍ସ କରିବା ପାଇଁ।
ହଁ ହଉ ଛାଡ୍ ସେ କଥା। ତୁ ଗଲୁ ବର୍ତ୍ତମାନ ତୁ ଆସିବୁ ଆଉ ଛଅ ମାସ ପରେ ହ୍ନା?
ହଁ ହଁ।
ଗୋଟେ କାମ କର, ମୁଁ ବି ଛୁଟିରେ ଆସିଛି ମୁଁ ଏବେ ଭାବିଛି ଆମେରିକା ଛାଡିଦେବି।
ନାଇଁ ତୁ ଶୁଣୁ ତୁ ଶୁଣୁ ମୁଁ ଯେ ଛଅ ମାସ ପରେ ଯାଉଛି। ତୁ ଆମ ଘରେ ରହିଯା। ଅ ଆମେରିକାରେ ଥାଆ ତୁ ମୁଁ ଆଗର ଏକାଠେ ଆସିବା ଇଣ୍ଡିଆ।
ନାଇଁ ମୁଁ ଇଣ୍ଡିଆରେ ସବୁ ଠିକ୍ କରିକି ଆସିଛି। ମୁଁ ଇଣ୍ଡିଆରେ ହିଁ ସେଟେଲ୍ ହେବି। ମୁଁ ଆମେରିକାକୁ ଆସିବି ହିଁ ନାହିଁ। ମୁଁ ଡିସାଇଡ଼୍ କରିଦେଲି। କାହିଁକିନା ବାବା ଚାହୁଁନାହାନ୍ତି, ଯେହେତୁ ସେ ବାବାଙ୍କର ଜନ୍ମସ୍ଥାନ ଇଣ୍ଡିଆରେ। ସେ କହୁଛନ୍ତି ଆମେରିକାରେ ଟୁ ଇୟର୍ସ ହେଲା ରହିଲେଣି। ତଥାପି ସେ କହୁଛନ୍ତି ନାଇଁ ଆମେରିକା ମତେ ଭଲ ଲାଗୁନି। ମୁଁ ଇଣ୍ଡିଆରେ ହିଁ ରହିବି। ତ ମୁଁ ଭାବିଛି ଇଣ୍ଡିଆରେ ହିଁ ମ୍ୟାରେଜ୍ କରିବି। ସେଟେଲ୍ ଇଣ୍ଡିଆରେ ହିଁ ହେବି। ଆଉ ତୁ ମ୍ୟାରେଜ୍ କେବେ କରୁଛୁ? ମୁଁ ଶୁଣିଥିଲି ତୁ ଗୋଟେ ଝିଅକୁ ପସନ୍ଦ କରୁଛୁ ବୋଲି?
ହଁ।
ସେ କଉଟାର।
ସେ ସେଇ ଲଣ୍ଡନ୍ ର।
ଲଣ୍ଡନ୍ ମାନେ ଲଣ୍ଡନ୍ ଯାଇକି ତୁ ଝିଅ ବି ଦେଖି ସାଇଲୁଣି ନାଁରେ?
ଆକ୍ଚୁଆଲି ସିଏ ତା ପାଇଁ ମୁଁ ଆସିଛି। ସିଏମ୍, ସିଏ ଆକ୍ଚୁଆଲି ଚାକିରି କରେଇ ଦେଇଛି।
ଆରେ ହେ ହେ ତୁ ଏକଥା ବି ମତେ କହିନୁ ନା?
ସେଇଥି ପାଇଁ ମୁଁ କାହାକୁ ହିଁ କହିନି। ସେଇଥି ପାଇଁ ବାବା ରାଗିଛନ୍ତି ବାବା କେ କେ ତାଙ୍କ ଆକ୍ଚୁଆଲି ଶୁଣୁ, ବାବା ବାବା ସାଙ୍ଗ ହଉଛି ତା ବାପା ହଉଛି ମୋ ବାବାଙ୍କ ସାଙ୍ଗ।
ଓହୋ।
ଆକ୍ଚୁଆଲି ଭିଅ- ଭିଡିଓ ଭିଡିଓ କଲ୍ ରେ ଆକ୍ଚୁଆଲି ଦେନ୍ ମୁଁ କଥା ହଉଥିଲି ବାବା ଦେଖି ଦେଇଥିଲେ। ସେ ତିନିଛନ୍ତି ତା ଝିଅ ଘରକୁ ଆସିଲେ ତ ଲଣ୍ଡନ ତାଙ୍କ ଘରକୁ। ତ ସେଇଠି ଦେଖା ହେଇଯାଇଛି ସେ ଏଇଥି ପାଇଁ ରାଗିଛନ୍ତି ମୋ ଉପରେ।
ତୁ କେବେ ମ୍ୟାରେଜ୍ କରୁଛୁ କେବେ?
ମ୍ୟାରେଜ୍ ର ପ୍ଲାନିଂ ନାହିଁ, ସିଏ କହୁଛି ମୁଁ ଆହୁରି ମୋର ପଢିବାର ଅଛି।
ଓହୋ। ଏମିତି କଥା ତାଲେ ନା କି?
ହୁଁ।
ମୁଁ ବି ଇଣ୍ଡିଆରେ ଗୋଟେ ଝିଅ ଦେଖିଛି। ମୁଁ କାଈ ମିଛ କହିବି। ମୁଁ ବି ଇଣ୍ଡିଆରେ ଗୋଟେ ଝିଅ ଦେଖିଛି। ସେ ସେଥିପାଇଁ ମୁଁ ଇଣ୍ଡିଆକୁ ଆସିଲି ହାରି ବୁଝିଲୁ। ମୁଁ ଭାବିଛି ଇଣ୍ଡିଆରେ ମୁ ସେଟେଲ୍ ହେଇଯିବି ବୋଲି। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।